ହାଲୋ, ହଁ କହ
ଯେ ଏଇ ଯୋଉ ତମେ ମତେ ଚାରିଥର ଫୋନ କରିନ କି ତମ ନମ୍ବରରୁ
ଅଏକ୍ଷେ କଥା ହୋଇନି ସେ ବିଷୟ ଛାଡେ
ହେଁ ହେଁ
ସେ ବିଷୟରେ କଥା ହନି ଅଲଗା କଥା
ଓହୋ ଆଛା ଆଛା, ହୁଁ ହୁଁ। ହଉ ଆଉ କଣ ହୁଁ ହୁଁ ହୁଁ ମତେ ନର୍ମାଲ ଏଇରେ କହିଦବୁ ହେଲା।
ଓ ହୋ
ଦେଖେ ଆଉ କଣ ଖିଆପିଆ ସରିଲାଣି?
କହନା କହନା କଣ ଏଇଟା କନ୍ କରିଥିଲୁ ମୁଁ ନାଟା ଭୁଲି ଯାଉଛି। କଣ ଗୋଟେ ଆଜି ଖାଇବାକୁ କରିଥିଲା
ଚୁକ୍ତ।
ଶୁକ ତୁଇ ଖାହିଛୁ କି?
ଆଣ୍ଟି ସେଟା ବେଙ୍ଗଲୀ ଡିଶ ପରା।
ବୋପା ମା। ମୁଁ ଖାଲି ତାପରେ ଆଳୁ ବାଛିବାଛି ଖାଇଦେଲି ମୁଁ ଖାଲି ଆଳୁ ବାଛି ମୁଁ ତ ବେଶି ଖାଇଦେଲି ଆରେ ଯାହା ପଡିଥିଲା ମୁଁ ଅଧେ ଜିନିଷ ଖାଏନି କଦଳୀ ଖାଏନି ହେଲା କଦଳୀ ଖାଇଲି କଞ୍ଚା କଦଳୀ ଡାଲମା ହବ ଯଦି ଡାଲମା ରେ ପଡ଼ିଥିବ ଚକଡି କି ଭାତ ଭାତରେ ଖାଇବି ନହେଲେ ଇଏ ଖାଇବି କଣ କହିଲୁ ଯୋଉ ଭଜା ହେଇଥିବ ଯଦି ମସଲା ଦେଇ।
ହଁ ହଁ ହଁ ହଁ ହଁ ମୁଁ ଆରେ ବେଙ୍ଗଲୀ ନା ବହୁତ ବଢିଆ ବଢିଆ ଡିସ୍ ଅଛି ଯେମିତି କଞ୍ଚାକଦଳୀ କୁ କଣ କରିବେ କହିଲ? ହୁଁ ହୁଁ କଞ୍ଚା କଦଳୀ କୋଫତା। ତାପରେ ହେଲା ଯୋଉ ଯୋଉ ଆମର ପଣସ ମାନେ କଞ୍ଚା ଚୋଡା ହେଲା। ସେଇଟାର କୋଫତା ମାନେ ଏତେ ଟେଷ୍ଟ ଲାଗେ ତମେ ଭାବି ପାରିବନି ଆଉ କଞ୍ଚା କଦଳୀ ଟା କଞ୍ଚା ଏ-ଏଞ୍ଚୁଳାଟା ବି ଭଲ ଲାଗେ ପଣସ ଟା ଅ ତ କଞ୍ଚା କଦଟା ଆହୁରି ବେଶୀ ଭଲ ଲାଗେ।
ସିଝେଇଦଵ ତାକୁ ଚକଟି ଦବ ଚକ୍ଟିକି ସେଠୀ ନୁଣ ହଲ ଆଉ ଯଦି ଛେନା ଥିବ ତ ଟିକେ ଭଲ ଦୁଇ ତିନି ଚାମଚ ଛେନା ପକେଇବ ଛେନା ନ ଥିଲେ ବି ଚଳିବ ହେଲା ଛେନା ଥିଲେ କଣ ଆଉ ଟିକେ ଟେଷ୍ଟ ଲାଗି ଟିକେ ସଫ୍ଟ ସଫ୍ଟ ଲାଗେ। ଆଉ ତାପରେ ହେଲା ବେଙ୍ଗ-ହଁ ମାନେ କଦଳଟା ସିଝି ହଁ ଆଗ ସିଝେଇ ଦବ ସିଝେଇ ଦେଇକି ଯେତେବେଳେ ଆଳୁ ଚଟଣି ଯେମିତି ହୁଏ ସେ ତାକୁ ମାନେ ଚଟଣୀ କରିବ ହେଲା ତାପରେ ସେ ଟିକେ ଛେନା ଟିକେ ହଳଦୀ ଲଙ୍କା ଜିରା ଧଣିଆ ସବୁ ପକେଇବ ଗୋଟେ ଗୋଟେ ଲୋକ ହେଲା କଣ କରନ୍ତି କହିଲେ ଏମିତି ତାକୁ ଚକଟିକିନା ତାପରେ ଏମିତି ଯଦି ବଲ ବଲ୍ ରକମ ବନେଇବେ ନା ତା ଭିତରେ ଗୋଟେ ଗୋଟେ କାଜୁ ନହେଲେ କିସମିସ୍ ପୁରରେଇ ଦିଅନ୍ତି। ତମେ ଚାହିଁଲେ ପୁରଇ ପାରବ ନହେଲେ ନାହିଁ ହେଲା। ଏମ୍ ଏତି କରିକି ହଁ ଆଉ ଟିକେ ହଁ ସେ ଚକଟିଲା ବେଳକୁ ଟିକେ ବେସନ ଦେଇଦବ ବାଇଣ୍ଡିଙ୍ଗ ପାଇଁ। ଦେଇକି ତାପରେ ତାକୁ କଣ କରିବ ନା ଛାଣିଦବ ତାପରେ ତାକୁ ଯେମିତି ଆଳୁ ଦେଇକି ତମ ତରକାରୀ ହୁଏ ଯେମାନେ ନିରାମିଷ କରନ୍ତି ମାନେ ବିନା ପ୍ୟାଜ ରସୁଣବାଲା ଅଦା ଟମାଟୋ ଦେଇକି କରନ୍ତି ଆଉ ତମେ ଯଦି ପିଆଜ ରସୁଣ ବାଲା କରିବ ତ ପିଆଜ ରସୁଣ ଦେଇକି କରିବ। ହେଲା ଏମତି ମସଲା କଷି ଦେଇକି ନା ତା ଟିକେ ଦହି ବହି ପକେଇକି ମସଲା ଟା କଷିବ ଭଲ ଲାଗେ। ଆଉ ନିରାମିଷର କଲେ ଟିକେ ବେଶୀ ଭଲ ଲାଗେ। ହେଲା ବଙ୍ଗାଳି ମାନେ କେମିତି କରନ୍ତି କହିଲ ସେଇ ଯୋଉ କଦଳୀ କେମିତି ଚକଟିଲା ବେଳକୁ ହେଲା ଛାଣିଦେଲେ ଦେଇକି ଛାଣି ଦେଇ ସାରିକି ଆଉ କଣ କରିବେନା ଅଦା ବିଲାତି ଆଉ ଗରମ ମସଲା ସବୁ ମାନେ ବାଟି ଦେଇଥିବେ ଏକା ସାଙ୍ଗରେ ଆଉ ଯଦି ତ- ହଁ ଗ୍ରାଇଣ୍ଡର ରେ।
ମାନେ ବଟା ନା ମାନେ ଗୁଣ୍ଡ ହେଇଥିବ ମୁଁ ବୁଝିପାରୁନି ସେଇଟା।
ନାଇଁ ଅଦ-ବିଲାତି ଆଉ ଅଦା ତମା କେମିତି ଗୁଣ୍ଡ କରିବ।
ଓ ହୋ ହ ହୋ।
ଅଦା ତମେ-ବାଟିବ ସେଇଥିରେ ତମେ ହଁ କଣ କରିବ ନା ଇଏ ବି ଦେଇଦବ ଯୋଉ ଗରମ ମସଲା ଗୋଟା ଗରମ ମସଲା ବାଟିଦବ ସାଙ୍ଗରେ ଆହୁରି ବ ବଢିଆ ଟେଷ୍ଟ ଲାଗେ ଦେଇକି ତେଲରେ ଗୋଟା ଗରମ ମସଲା ଟିକେ ଫୁଟଣ ଦବ ଜିରା ଦବ ତେଜପତ୍ର ଦବ ତାପରେ ଏଇ ଯୋଉ ବ ଟା ମସଲା ପକେଇ ଦବ ଦେଇକି କଷିବ। କଷି ହେଇଗଲା ପରେ ମସଲା ଟିକେ ଦହି ପକେଇବ ଅଳ୍ପ ଟିକେ ଦହି ପକେଇବ ପୁଣି କଷିବ। ତାପରେ ଟିକେ ଆଳୁ ଦବା ଥିଲା ଆଳୁ ପକାଇଦେବ ଆଳୁ ଆଳୁ ଯଦି ସିଝେଇକି ପକାଇବ ତ ଭଲ କଥା ନହେଲେ ଯଦି ଭାଜିକିନା ପକେଇବ ଆଳୁ ଟା ସେ ଝୋଳ ରେ କଷିକି ଟିକେ ଝୋଳ କରିଦେଇକି ପାଣି କରିଦେଇକି ସିଝେଇଦବା ଆଉ ଗୋଟା ସିଝି ଗଲେ ପାଣି ଟିକେ ବେସିକା ଦବ ହେଲା ଦେଇକି ଯେତେବେଳେ ଝୋଳ ଏତେ ଫୁଟିଯିବ ପୁରା ଗପ ଗପ କି ଫୁଟୁଥିବ କି ସମୟ ଫୁଟେଇବ ହେଲା ତାପରେ ଲାଷ୍ଟରେ
ପ୍ତା ପକେଇବ।
ହଁ କପ୍ତା ପକେଇକି କପ୍ତା ଟା ପକେଇ ସାରିଲା ପରେ ବେଶୀ ଆଉ ଫୁଟେଇବନି। ଗୋଟେ ମିନିଟ୍ ହେଲେ ଯେତେ ଗପ ଗପ୍ କି ଫୁଟୁଥିବ ଝୋଳ ଟା ସେତେବେଳେ ତମେ ପକେଇଦବ। ବାସ୍ ଗୋଟେ ମିନିଟ୍ ଫୁ ଟିବ ତାପରେ ଗ୍ୟାସ୍ ଟା ବନ୍ଦ କରିଦେକି ଉପରେ ଟିକେ ଗରମ ମସଲା ଦେଇଦବ ଆଉ ଟିକେ ଗୁଆ ଘିଅ ପ କେ ଦେବ?
ଏ ତ ଯାଇଥିଲୁ ଆମେ ଏଠି ଯୋଉ କଣ ତୁ ପା ଥିଲୁ ଆମେ ଯାଇଥିଲୁ। ଥିଲୁ। ଆଉ ଯୋଉ ଯାଇଥିଲେ ଏଠି ମ ତମର ସେ କଣ କ ଜଗନ୍ନାଥ ଧାମ ଯୋଉ ଯାଇଥିଲେ। ଦିଘା ଦିଘା ସେଠି ଯୋଉ ମତେ ବଟର ପନିର ଦେଲେ ମୋର ବଙ୍ଗାଳିଙ୍କ ଖାଇବା ଖାଇବା ଇଚ୍ଛା ହଉନି ଆଉ।
ନା ନା ସେଇଠି କେମିତି ଗୋଟେ ଫାଲତୁ ଦେଲେ ନହେଲେ ତମେ ବିଶ୍ଵାସ କରିବନି ଏଇ ତ କିଛି ଦିନ ତ ଭାଇ ମାନେ ଫୋନ କରିଥିଲା ମାନେ ହଁ ସେଇଟା ଗୋଟେ ବେକାରିଆ ସେଇଟା ଗୋଟେ କେମିତି ଗୋଟେ ବାଜ୍ୟ ବନେଇଥିଲା ନହେଲେ ତମେ କାଲକାଟ ରେ ଯିବ ଇଏ ବି ଯାଇଛନ୍ତି ତୁମେ ୟାକୁ ପଚାରିବ ହେଲା ତୁମେ ଯୋଉଠି ବି ଖାଅ ରାସ୍ତା ମାନେ ହୋଟେଲ ରେ ବି ଖାଇଲେ ଏତେ ଟେଷ୍ଟ ସେ ଦିଘାରେ ସେ ସେମତି ବୋଲି କମ୍ପିସନ ରେ କି ତାଙ୍କର ଲୋକ ହଉନାହାନ୍ତି କି ତାଙ୍କର କଣ କି ସେମାନେ ରୋଷେଇ କରି ଜାଣିନାହାନ୍ତି ମୁଁ ଜାଣିନି କିନ୍ତୁ ଏତେ କଦର୍ଯ୍ୟ ମୁଁ ବି ଖାଇନି କୋଉଠିବି। କିନ୍ତୁ ତମେ କାଲକାଟ ଯିବ ତମେ ହୁଁ। ତମେ କ୍ୟାଲକଟ ଯୋଡିଟି ବି ହେଲା ଏତେ ଟେଷ୍ଟ ଖାଇବା ଆଉ ତମେ ଭାବି ପାରିବନି ହେଲା ତ ମାନେ ମୋର ଯୋଉ ବଡ଼ବାପା ପୁଅ ଭାଇ ହେଲା ତ ସିଏ ହେଲା ଏବେ ସେ ହେଲା ଅଷ୍ଟ୍ରେଲିଆ ରହୁଛି ବାକି ଆଗରୁ ସିଏ ମାନେ ତାର ତାକୁ ମାନେ ପ୍ଲସି ପ୍ଲସି ସରିଲା ସିଏ ଆମ ଘରେ ରହୁଥିଲା ମାନେ କଲିକଟାରେ ରହୁଥିଲା। ଆମ ପାଖରେ ରଖିକି ସେ ପାଠ ପଢୁଥିଲା। ସେମାନେ ସେତେବେଳକୁ ଯାବା ଚାଲିଥିଲା ଏନା ତ ସବୁ ଏଆଇ ଫେଆଇ ଚାଲି ଆସିଲାଣି। ସେତେକୁ ପ୍ରୋଗ୍ରାମି ମାନେ ଯାବା ସି ପ୍ଲସ ପ୍ଲସ ଏହା ସବୁ କୋଡି ସେ ହଁ ସେ ସବୁ କୋଡିଙ୍ଗ କରୁଥିଲା ଠିକ ଅଛି। ସେଠିକି ପାଠ ପଢ ଦେଖି ତାପରେ ସେଇଠି ପାଠ ପାଇକିନା ସେଇଠି ହିଁ ସେ ଫଷ୍ଟ ଜବ କରୁଥିଲା ଠିକ ଅଛି। ତ ସେଇଠି ବି ସେ ଚାରି ପାଞ୍ଚ ବର୍ଷ ରହିଥିଲା ତା ପରେ ତାପରେ ସେ ଦିଲ୍ଲୀ ପଳେଇଲା ଦିଲ୍ଲୀ ପରେ ସେ ଗଲା ମୁମ୍ବାଇ ମୁମ୍ବାଇ ପରେ କେତେ ଦିନ ଚେନ୍ନାଇରେ ରହିଲା ଠିକ ଅଛି ଚେନ୍ନାଇରେ ରହିଲା ପରେ କିଛି ଦିନ ମାଲେସିଆରେ ରହିଲା ତାପରେ ତ ଯଉ ଆଉ ଅଷ୍ଟ୍ରେଲିଆ ଯାଇଛି ରହିଛି ହେଲା ବହୁତ ବର୍ଷ ବି ହେଇଗଲାଣି। ଦଶ ବର୍ଷ ପାଖାପାଖି ହେଲାଣି ସେ ଅଷ୍ଟ୍ରେଲିଆରେ ହିଁ ଅଛି।
ହୁଁ ହୁଁ।
ସିଏ ମତେ ସେଦିନ ଫୋନ କ କହୁଥିଲା ମୁଁ ଏତେ ଜାଗା ରହିଛି କିନ୍ତୁ କ୍ୟାଲକଟ କମ ଖାଇବାର କୋଉଠ ବିି ନାହିଁ। ହେଲା ମାନେ ସେ ଯାହାକୁ ନାଇଁ ତମେ ସତରେ ବି ତମେ ଯିବ ଖାଇବ।
ହୁଁ ହୁଁ ଆରେ ନାଇଁ ଏଇ ରାଜଦୀପ ର ମୋର ଯାଇଥିଲୁଯ ଥରେ ତାଙ୍କାଇ ଭାଇର ବାହାଘର ବଳିବୁ ହେଲା ସ ମାନେ କିଣା କିଣି କରିବାକୁ ଯାଇାଇଥିଲୁ, ଯେତେବେଳେ ଫ୍ରାଡ ରାଇସ୍ ସବୁ ବନଉଥିଲୁ। ଥିଲା ହେଲା ମାନେ ଏମିତି ନର୍ମାଲ ରେଲ ଗାଡି ଗୋଟେ ବ ଧରଲା ପାଖାପାଖି ଧରମ ତାଲା ନା ବଡ ବଜାର ଏମତି ଯାଇଥିଲୁ। ସେଠି ଭାଇ ଏତେ ମାନେ ଯେତେ ଏତିକି ଦେଲା ମୁଁ କହିଲି କଣ ଏତିକି ଏତିକି ଦଉଛି କ ଖାଇବା ଭୋକ ହଉଛି ଖାଇହବନି ସେ ଭାଇ ବନେଇାରିକି ଦେଲା। ହେଲା ଏତେ ଯେ ଖାଇ ହେଲଣି କ ଭଲ ଲାଗୁଥିଲା ଖାଇବି ହେଲାନି। ବହୁତରେ ମାନେ ପଇସା ବି ବହୁତ କମ ଥିଲା। ଷାଠିଏ ସତୁରି ଟଙ୍କାରେ
ହଁ ସେଇଟା ପାରା କହୁଛି ଆଉ ଯେ ତେବି ତମେ ସେଟା କଣ କଲଗଟା ଗୋଟେ ମେଟ୍ରୋ ସିଟି, ଠିକ ଅଛି ବାକି ସେ ତା ସିଟି ହିସାବରେ ମାନେ ସେଇଠି ବହୁତ ଶସ୍ତା ଖାଇବାର। ଖାଇବାର ବହୁତ ଶସ୍ତା କେନାକିନା ତମେ ମୁମ୍ବାଇ ମୁମ୍ବାଇ ଚାଲିଯାଉ ଚେନ୍ନାଇ ଯାଉ ସବୁଆଡେ। ବହୁତ ରେଟ ଠିକ ଅଛି ହୁଁ ବହୁତ ରେଟ ନେଇକି। ଦେଇକି ତୁମେ ବିଶ୍ଵାସ କରିବନି ଆମେ ମାନେ ସେତେବେକା ଟାଇମ ରେ ଭାଇ କୋଉ ଥାଏ ହେଲା ମାନେ ସେତେବେଳେ ଟାଇମ ରେ ତମେ ଯଦି ହୋଟେଲରେ ମାଛ ଭାତ ଖାଇବ ଦଶ ଟଙ୍କା ହେଲା ଅଣ୍ଡା ଭାତ ଖାଇବ ସାତ ଟଙ୍କା କି ଆଠ ଟଙ୍କା ମୁଁ କହୁଛି ଯେ ମୁଁ ଦୁଇ ହଜାର ପନ୍ଦର କଥା ବି କହୁଛି। ହଁ ମାନେ ଆଗରୁ ମାନେ ଦୁଇ ହଜାର ପାଞ୍ଚ ଦଶ କଥା କହୁଛି ମୁଁ।
ଓହୋ।
ସେଇ ଟାଇମ ରେ ସେ ରହୁଥିଲା ନା ତ ଆଉ ଗୋଟେ ମୁଁ ମୋ କଥା ମୁ ଆମେ ଯେତକୁ ରହିଥିଲୁ ସେଠି ମାନେ ଦୁଇ ହଜାର ପନ୍ଦର ଯାଏବି ଲାଷ୍ଟ ହେଲା ମାନେ ସେ ସେଠି ତମେ ଗୋଟେ ଚିକେନ ରୋଲ ଖାଇବ। ଉଣେଇଶ ଟଙ୍କା ମାନେ ରୋଲ। ଉଣେଇଶ ଟଙ୍କା ଥିଲା ମୁଁ ଯ ଲାଷ୍ଟ ମାନେ ମୋର ମନେ ପଡୁଛି ସେଟା ମାନେ ଗୋଟେ ମାନେ ପୁଣି ଭଲ ଦୋକନ ମାନେ କି କହିବି ତୁମକୁ ମାନେ ଏମତି ରେଷ୍ଟୁରାଣ୍ଟ ଟାଇପ ର ଠିକ୍ ଅଛି ସିଏ ପୁଣି କେମିତି ଦିଏ କହିଲ। ପୁରା ଲାଛା ର ଲାଛା ପରଟା ଗୋଟେ ଦବ ହେଲା ଲାଛା ପରଟାରେ ସେ ଯୋଉ ଚିକେନ ଟିକା ଗାର ନଥା ଏନ୍ତିତି ଷ୍ଟିକ ରେ ପୁରା ହେଇଥାଏ।
ହଁ ହଁ ହଁ।
ଚିକେନ ଟିକା ଏମତି ଖୋଲିଦବ ତା ଭିତରେ ଦେଇଦବ ପିଆଜ ଟିକେ ଦେଇଦବ। ଗୋଟେ ଗ୍ରୀ ଚଟଣି ରଖିଥାଏ ସେଇା ଦେଇଦବ ଟିକେ ଲେମ୍ବୁ ଚୁପୁଡ଼ିଦବ ଆଉ କିଛି ମସଲା ପ ନା କିଛି ସସ୍ପସ୍ କିଛି ଦିଏନି ବାକି ଏତେ ମାନେ ମାନେ ତାର ସ୍ଵଦ ତମ ଭାବି ପାରିବନି ହେଲା ମାତ୍ର ଉଣେଇଶ ଟଙ୍କା ଆଉ ଏଇ।
ଉଣେଇଶ ଟଙ୍କା ରେ ରୋଲ।
ରୋଲ ଆଉ ତମର ଗୋଟେ ରୋଲ ଆଉ ଲ।
ତ ଦିଦି ଆଉ ଘରେ କରିବନି ଖାଇ କଉଶ ଟେ ରୋଲାଣି ଖାଇ।
ଏବେ ତିରିଶ ଚାଳିଶ ଟଙ୍କା ହେଇଥିବ କି ତାଠୁ ବେଶୀ ଦେବେ। ହଁ ନାଇ ସେତେବେଳକୁ ସେତେବେଳକୁ।
ତୁ କେବେ ତୁ ତଥାପି କେବେ କଥା କହୁଛୁ ଦଶ ବର୍ଷ ତଳରେ ମାନେ ତାେଲେ ହେଇଯାଇଛି। ଅଷାଠି ସତର ଟା ହେଇଯାଇଛି ତାହେଲେ ହେଇଯାଇଛି ଷାଠିଏ ସତୁରି ଭିତରେ।
ହଁ କାଇହିଁକନା ଏଇଠି ଯୋଉ ଆମର ଏଇଠି ବି ଗୋଟେ ଉଁ ବାରିପଦାରେ ଗୋଟେ ଖୋଲିଛି ଅ ହେଇଗଲାଣି ବହୁତ ବର୍ଷ ହେଇଗଲାଣି ସେଟା ମୁଁ ବହୁତ ଦିନ ପରେ ମାନେ ମୁଁ ଏଠି ଆସି ଟୋଟାଲି ରୋଲ୍ ଖାଇପାରେନି। ବିଶ୍ଵାସ କରି ବନି ଭାଇ ରୁଟି ରୁଟି ଯେମିତି ଆମ ଘରେ ଯେମିତି ରୁଟି ହୁଏ। ସେଇ ରୁଟିରେ ଗୋଟେ ଅଣ୍ଡା ଫଟେଇଦେବେ। ଆଉ ଯୋଉ ଚିଲି ଚିକେନ୍ କରିଥିବେ ସେଇଗାକୁ ମାନେ କଣ କଲେ ଚିକେନ୍ କମ ପିଆଜ ଅଧିକ। ହେଲା ସେ ତା ଭିତରେ ସେଇଗା ପୁରେଇ ଦେବେ। ଚାଉମିିନ୍ ପୂରେଇ ଦେବେ। ହେଇଗଲା ରୋଲ୍। ବିଷ ପୁରିବନି ସେ ଚାରଟା ରୋଲ୍ ଖାଇଲେ ବି ତୋମ ପେଟ ପୁୁରିବନି। ରୁଟି ଘରର ରୁ, ଆଉ ସାଇଜି ବଡ ନାହିଁ ସେଇ ଛୋଟ ହି।
ଓ ହୋ।
ହଁ ଆଉ ଥରେ କି ହେଇଚି ନା ଜ-ମୁଁ ମାନେ ସ୍କୁଲ୍ ଟାଇମ୍ ର ପଢିଥାଏ ମାନେ ଠି ଥରେ ବୁଲତେ ଆସିଥିଲି ତ ମୁଁ ଓଦଳା ଯାଇ
ମାନେ ଉଦଳାରେ ମାସୀ, ଉଦଳାରେ ବଡବାପା ଏକେ ରଉ ଜାଣିଚୁ ମାନେ
ଉଦଳାରୁ ହଁ ଦଶ କିଲୋମିଟର୍ କପ୍ତିପଦାରେ ରହୁଥିଲେ। ହଁ ସେ ଉଦ ଉଦଳା କ୍ରସ୍ କରିକି ତୋମେ ଯିବ। ଉଦଳା ତାଙ୍କ ଟା ଟାଉନ୍ ଟା ଆଉ ଦେକି
ଦୁଇଶହ ଟଙ୍କା ନା ଶ-ଅଢେଇଶ ଟଙ୍କା କଣ ଦଉଥିଲେ ଘର ଭଡା ତାଙ୍କର ଏଇ ଯୋଉ ଭାଇ କାଲୁ କହୁଥା। ସେପଟେ କୁଆଡେ ରେ-ଘର ଭଡା ପୁରା କମ୍।
ହଁ ରୁହ ଦଶ ମିନିଟ୍ ହେଇଗଲା ମୁଁ ଆଉ ଥରେ କରୁଛି।